ହଁ ବଣ୍ଟି ଆଇନା ନମସ୍କାର କୋଉଠି ଅଛନ୍ତି?
ଘରେ ଅଛି।
କଣ ଆଉ ଚିକୁ ଭାଇନା କହୁଥିଲେ, କଣ ଚାଲି ଚାଲି ଯାଉଛନ୍ତି କୁଆଡେ? ଦେଖିଲେ ଆଟ୍ ରେ?
ଜଲ ଚାଲି ଜାଆନ୍ତି ଯେ ଘରକୁ ଫୁଣି ଥରେ ଫେରି ଯାଇ କୋଉଠି ବୁଲ୍ ଚ ବୁଡି ଯାଇଥିଲି ସେ କଣ କହୁଛନ୍ତି? ତ ଡାକିଲେ ଆସିଥାନ୍ତୁ, ଖାଇଥାନ୍ତୁ। ପୁଣି ତୁ ତ ଖାଲି ଲୋଭି ବହୁତ ମାଗୁଛୁ। ମୁଁ କଣ କରିବି?
କଣ କରିବା? ଘରେ ମାମି ଅଛି। ପାଟିିତୁଣ୍ଡ କରିବ। କାହିଁ ଯାଉଛୁ।
ହୁଁ ଦେ ହଁ ଗୋଟା ଭାଇ ଅଫର ପଳେଇବ।
ନାଇଁ ଭାଇ ପଇସା ପତ୍ର ସେପଟେ ଯୋଉ କହିଲି ତମକୁ ତିନିଲକ୍ଷ ଆସିବ ବୋଲି ସେ ଘରେ ଟୋଟାଲ୍ ଛ ଲକ୍ଷ ନେଇଗଲେ।
ଆଁ ବାସ୍। ମୁଁ ଭାବିଥିଲି ଏଇ ବାହାନାଟା କେତେବେଳେ ଶୁଣିବାକୁ ପାଇବି। ସାଙ୍ଗେ ସାଙ୍ଗେ ଶୁଣିଦେଲି। ଥ୍ଯାଙ୍କ୍-
ଏ ଏଇଟା ତମକୁ ବାହାନା ଲାଗିଲା?
ହେଁ ଆରେ ମୁଁ ଜାଣିଥିଲି ତୁ ଏଇଟା କହିବୁ ବୋଲି। ମୁଁ ଆଗରୁ ହିଁ ଏଟା ଆରେ ଶୁଣ ମୁଁଁ ମୁଁ ଆଗୁ- ହଁ ଇଁ ଦେଉନୁ ଏଇ ଏଇ ଯୋଉ କଥାଟା କହିଲୁନୁ ମୁଁ ଆଗୁରୁ ହିଁ ଭାବିଦେଇ- ଏଇଟା ମତେ ଶୁଣିବାକୁ ମିଳିବ, ସତରେ ବି ଶୁଣିବାକୁ ମିଳିଲା।
ସେଇ-
ହେଲା ଆରେ ବାଃ। ମୁଁ ଯାହା ମାନଙ୍କ ଆଗଲା ଭାବିଦିଏ, ସେଇଆ ହିଁ ହୁଏ।
ଆରେ ରଖିଦେଲେ ଦଉନାହାନ୍ତି କହୁଛନ୍ତି ନାଇଁ ଏମାଟରେ ଟିଉସନ୍ ପଇସା ଟା ଦିଆହବ? ତୁ କେମିତି ରଖ୍ କି ନେଇଯିବୁ ଆଉ ଛନ୍ତିହା କଛନ୍ତି ତୋ ପାଖରେ ତୋ ପାଖରେଲେ ଖର୍ଚ୍ଚ ହେଇଯିବଡ ଖର୍ଚ୍ଚ
ଓହୋ ହଉ ହଉ। ହଉ ଭଲ କହିଲେ ରଖିଲେ ଘର ଲୋକଙ୍କ ପାଖରେ ରହିଲେ ବଢ଼ିଆ ନା ଆଉ। ଦବାକୁ ତ ପଡିବ କହିବ ଯେ ଏତେ କଥା କଣ ମାନେ ଏତେ ବୁଲେଇ ବଙ୍କେଇ କହିଲେ କଣ ହବ?
କଣ?
କିଛି ନାହିଁ। ଆଉ କଣ କରୁଥିଲ କଣ?
ଆରେ ସତରେ ରଖିଥିଲି ମାଆ
ଆରେ ହଁ ରଖିଦେଲେ ରଖିଦଲେ ମୁଁ ଆଉ
ଆ ତମେ ତମେ ତମେ ତମେ ଭାବୁଛ କାଳେ ମତେ ତମକୁ ଶହେ ଅଶୀ ଟଙ୍କା ଦେବାକୁ ପଡ଼ିବ ସେଇଥିପାଇଁ ମୁଁ ତମକୁ କହୁଛି ଏମତି।
ଆରେ ମୁଁ କଣ ମୁଁ ଭାବିବା ଠାରେ କଣ ଅଛି ଯାହା ସତ ସତ ନା ସତ ଭାବିବା ଠାରେ କଣ ଅଛି। ଆରେ ସେ କଥା ଛାଡ। ମୁଁ କହୁଛି ଏଇନା କଣ କରୁଥିଲ? ମନ ଦୁଃଖରେ ବସିଛି ଆଉ। ମନ ଦୁଃଖରେ କଣ ବସିଛ ତମ ପଇସା ତମ ଘର ଲୋକ ରଖିଲେ ଥୋଡି ନା କିଏ ବାହାର ଲୋକ ଆସି ତମ ପଇସା ନେଇଗଲା ନିଜ ଘର ଲୋକ ରଖିଛନ୍ତି।
ରଖିଛନ୍ତି କଣ ଖର୍ଚ୍ଚ ହେଇଯାଇଛି ତ।
ଖର୍ଚ୍ଚ କିଛି ହେଇନି ତମର ନିଜ ଘର ଲୋକ ରଖୁଛନ୍ତି ଯଦି ନିଜ ଘର ଲୋକ ରଖିଲା ପରେ ତୁ ଯଦି ଖୁସି ନାହୁଁ ଭାବିଲୁ ସେମାନେ ଖଟିକି ରୋଜଗାର କରୁଛନ୍ତି ତୋ ପାଇଁ ପଇସା କେମିତି ଦଉଛନ୍ତି ତାଙ୍କୁ କେମିତି ଲାଗୁଥିବ ତୋତେ ଦେଲା ବେଳକୁ?
ହୁଁ ସେଇଟା ତାଙ୍କ କର୍ତ୍ତବ୍ୟ।
ହଁ କର୍ତ୍ତବ୍ୟ ମାନେ? ତୁ ପୁଅ ହିସାବରେ ତୋର କର୍ତ୍ତବ୍ୟ ନାଇଁ? ତୋ ଯାହା ପାଖରେ ଯାହା ପଇସ ହବ ବହୁତ ପଇସା ବାପା ମାଆଙ୍କୁ ସାହାଯ୍ୟ କରିବୁ?
ଓହୋଃ ବହୁତ ବହୁତ ତ ତମେ ତମେ ଯୋଉ କଲାଣି ଦଶ ଲକ୍ଷ ଟଙ୍କା କେତେ ଟଙ୍କା ଦେଲାଣି?
ହଁ। ଆମ ଘରେ ଆମ ଘରେ ଦେଖ ଅଜାଣତରେ ଦବା ଜାଣତରେ ଦବା ଭିତରେ ବହୁତ ତଫାତ ଅଛି। ବୁଝଛ ତ ତ ତମେ ଏ ସାନ ଅଛ ତମ ପାଖରେ ଯୋଉ ପଇସା ଟା ରହିବ ତମେ ରଖିପାରିବନି ଏଣେ ତେଣେ ଖର୍ଚ୍ଚ କରୁଛ ତାଙ୍କ କଥା ବି କିଛି ଭୁଲ ନାହିଁ। ସିଏ ବି ଠିକ କଥା କହୁଛନ୍ତି ହେଲା ତମ ହାତରେ ରହିଲେ ମାନେ ତମେ ଅଯଥା ଖର୍ଚ୍ଚ କରିବ। କିନ୍ତୁ ସାଙ୍ଗ ଯଦି ତମକୁ କିଛି ପଇସା ଦେଇ ସାହାଯ୍ୟ ମାଗିଲେ ନା ତାକୁ ଦେବିନି ପଛେ ମୋ ପଇସା ଲସ୍ ହେଇଯାଉ ମୁଁ କହୁଛି ତମେ ମୋ କଥା ଶୁଣ ତ ମାନେ ତମ ପଇସା ଯଦି କ୍ଷ ତି ହେଇଗଲା ତମକୁ ସେତିକି ବାଧିବନି ଯେତିକି ତମେ ମତେ ଦେଲେ ସେତିକି ତମକୁ ବାଧୁଛି ବୁଝୁଛି ମୁଁ। କଣ ହଉ? କିଛି ମିଛ କହୁଛି କି?
ଆରେ ଭାଇ ଥିଲେ ସିନା ତମକୁ ଦେବି।
ହ ନଦେଲେ ନାହିଁ ଆଉ କଣ ଅଛି। ଆରେ ଗୋଟେ ମୁଁ ମାଗିନଥାନ୍ତି ନିଜ ମୋ ପାଖରେ କଣ ପଇସା ନାହିଁ କିଣିବାକୁ କି କଥା କିନ୍ତୁ ନିଜ ପଇସାରେ କିଣିଲେ ମତେ ସେତିକି ଖୁସି ଲାଗୁିନି କିଏ ଗୋଟେ ଦବ ହଁ ଗୋଟେ
ଓଃ କଣ କହିବ ପୁରା ପବନ କରୁଛ ଏମିତି? ମାନିବାକୁ ପଡ଼ିବ ମାନେ ନିଜ ପଇସାରେ କିଣିବାକୁ ଭଲ ଲାଗୁନି। ଅନ୍ୟଠୁ ମାଗିକି ପଇସାରେ କିଣିବା ଭଲ ଲାଗିବ ମାନେ ମାନେ କଣ କହିବ ଆଉ ତମକୁ।
କଥା ମୁଁ ବି ମୁଁ ବି କଣ କହୁଛି ମୋର ଅର୍ଥ ବୁଝିପାରୁନ ଏବେ ଥରେ ତମେ ଦେଇଥିବ ମୁଁ ପଛକୁ ତମ ପଇସା ଟା ରିଟର୍ନ କରିଦେବି ତାର ଅର୍ଥଟା ବି ସେଇଟା। କିନ୍ତୁ ତମେ ସେଇଟା ହିଁ ବୁଝିପାରୁନ। ତମକୁ କହିଲି ପଛରେ କେତେବେଳେ ଦେବି କଣ କରିବି ତଥାପି ତମେ ଦଉନ ମାନେ ତମ ପଇସା ମୁଁ
ଆରେ କଥା ଟା ବୁଝ ହଁ ବୁଝୁଛି ଆଉ ଅ ହଁ ହଉ ଯହା ଶହେ ଦେଲେ ବି ଚଳିବ ନା ଅଶୀ ଟଙ୍କା ଫେରେ ଦେବାକୁ ପଡିବ?
ତମେ ଦିଅନି।
ଶୁଣ ମୋର ଯୋଉ ଆସିବାର ଅଛି ପଇସା ଆସିଯାଉ ତମକୁ ଶହେ ଟଙ୍କା ସେଥିରେ କାଟିକି ଦେଇଦବ ନହେଲେ।
ହଁ ହଉ ଛାଡ। ସାରେ ଆଜି ହେଇ ଜାଣିଚ ପଡିଆରେ।
କଣ?
ଏଇ ଯୋଉ କାଳିଆ କାଳିଆ
ହଁ ସେ ରାତିରେ କଣ ଖେଳୁଛନ୍ତି ଏଇନା?
ସିଏ ସିଏ ପାଗଳ ଟା ପୁରା। ତାଙ୍କୁ ଆକ୍ଟୁଆଲି ବ୍ୟାଟିଂ ଫାଟିଂ କିଛି ଆଜି ମିଳିନି। ଦୀପ୍ତି ଭାଇ ଦୀପକ ଭାଇ ଇଏ ପାଞ୍ଚରୁ ପାଞ୍ଚ ଓଭର ଯାକ ସବୁ ଯାକ ଖେଳିଲେ। ଆଜି ତିନିଟା ମ୍ୟାଚ ପଳେଇଲା। ଗିଆଡ୍ ଆଜି ଜି ତିନି ଜୁରୁରେ ହାରିଲା ତିନି ସୁନରେ ହାରିଲା।
କା କାହା ଏଗ୍ନେଷ୍ଟରେ?
ଏଇ ଆମର ଅଶ୍ୱିନୀ ଏଗନେଷ୍ଟ ରେ। ଅଶ୍ଵିନୀ ଗେଡରେ କ୍ୟାପଟେନ୍ ହେଇଥିଲେ। ଗେଡ୍ ରବଶୂନ ଅଶ୍ଵିନ ର ତିନି ମୁଁ ଅଶ୍ଵିନ ପଟେ।
ତମେ ତ ସବୁବେଳେ ସେଇ ଅଶ୍ଵିନ।
ଆଉ କଣ କରିବା ଯିଏ ଜିତୁଛି ଆମେ ତାଙ୍କ ପଟେ ରହିବା ନା। ହାରିବା ବାଲା ପଟେ
ମାନେ ଅଶ୍ୱିନ କୁ ହରେଇ ପାରୁନାହାନ୍ତି। ଗେଡ ପଟେ କିଏ ଦୀପକ୍ ଭାଇ।
ହଁ ଗେଡ଼ ପଟେ ଦୀପକ ଭାଇ ଥିଲା।
ହଁ।
ଦୀପକ ସେ ଗୋପାଳ, । ଦିପକ, ଗୋପାଳ ତାପରେ ତାଙ୍କର ସେଇ ଯୋଉ ଯିଏ ଫୋପାଡେ ଯିଏ ତା ନା କଣ ଜ୍ଞାନ ଏମାନେ ସମସ୍ତେ ଥାଇକି ବି ସେ ହାରୁଛନ୍ତି। ଜୀବନ ହେଲା ଏମାନେ ସମସ୍ତେ ଥାଇକି ବି ସେମାନେ ହାରୁଛନ୍ତି। କଣ କହିବା?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
କେଜାଣି ସେ ଆସିଲେ ଆସିଲେ ଆମର କଣ ଅଛି। ଆମର ଖେଳିବାର ଅଛି କି ଆମ ପିଲା କାହାନ୍ତି? ତୁ ନିଜେ କହ ଆମ ପିଲା ଦେଖା ଖେଳିବାର ଅଛି ଯେ ଆମ ପିଲା ଦେଖା। ଆମେ ତାହେଲେ ଖେଳିବା। ପିଲା କାଇଁ ଆମର ଆମର କେହି ନାହାନ୍ତି। ଯଦି ବି ଆମେ ମ୍ୟାଚ ପକଉଛେ ଖେଳିବା ପାଇଁ ଆମର ସେଇ ପରିମାଣରେ ପିଲା ଥିଲେ ଆମେ ଖେଳିବା। ଆଉ କୋଉ ଦି ଚାରିଟା, ସେଇ କଥା। ସେ ଆଦିତ୍ୟ ଆସିଥିଲା। ଦିବ୍ୟାଂଶୁ ଆସୁଥିଲା। ମଝିରେ ମଝିରେ ସର୍ଜେଶ ପତି ସେମାନେ ବି ଆସୁଥିଲେ। ଆମେ ଖେଳୁଥିଲେ ସେ ଗୋଟେ ପ୍ରକାର ଥିଲା। କିନ୍ତୁ ଦେଖିଲା ବେଳେ ଏବେ ତ ପିଲା ହିଁ ନାହାନ୍ତି। କାହା ସହିତ ଖେଳିବା? ଆଁ।
ସେଇ ଗୋଲଡେନ ଡେଜ ଗୁଡା ଥିଲା ସେତେବେଳେ ନା ସବୁଦିନ ଖେଳ ହଉଥିଲା ପିଲା ସ ସବୁଦିନ ଆସୁଥିଲେ। ତାପରେ ସବୁଦିନ ଯାହା ହେଲେ ପିଲା କନସିଟେଣ୍ଟ ଦଶ୍ ଜଣ ମିନିମମ୍ ଆସୁଥିଲେ ସବୁ।
ହୁଁ, ଆଉ ସେଇ ସମୟରେ ଧର ଆମ ପାଖରେ ବି ପଇସା ପତ୍ର ଥିଲେ ମାନେ ଆମେ ବ୍ୟାଟ୍ ପତ୍ର ବି କିଣୁଦେଉଥିଲେ।
ହୁଁ।
ଆମର ତ ବିନା ଆମର ସେଟା ଜାଣିପାରିଲେନି ବୋଲି ସିନା କସ୍କୋଟା କିଣିକି ପଇସା ଟା ଆମର ବରବାଦ ହେଇଗଲା। ଯଦି ଆମେ ଜାଣିଥାନ୍ତେ ଏମିତିଆ ବ୍ୟାଟ୍ ଆଣି ଦେଇଥାନ୍ତେ
। ଆଦିତ୍ୟ ଯଦି ତା ପୂର୍ବରୁ ଟିକେ ବ୍ୟାଟ ଫାଟ୍ କିଣି ଦେଇଯାଇଥାନ୍ତା, କିଛି ଗୋଟେ କରିଥାନ୍ତା।
ସେତେବେଳେ ମିଷ୍ଟେକ୍ ହେଇଗଲା ଆମକୁ ଜାଣିନଥିଲେ ବ୍ୟାଟ୍ ଫ୍ୟାଟ୍ ମଗେଇଦେଲେ ଅନଲାଇନ ରୁ
ଏତେ ଆଇଡିଆ ନଥିଲା ସେତେବେଳେ।
ହଁ। ଆରେ ଆଜି କଣ କରିବା ହେଇ ଜାଣିଛୁ। ମୁଁ ଗୋଟେ କହୁଥିଲି ତୁ ଗୋଟେ କଥାଟାକୁ ଗୋଟେ ଶୁଣୁ ଶୁଣୁ ଏଇ ଯୋଉ କାଳିଆ କାଳିଆ
ହୁଁ ହୁଁ।
ସିଏ ଭାଇ ଆଜି ଗୋଟେ ମାନେ ପେସ୍ ପକଉଥିଲା। ରାତିରେ ପେସରେ କଣ ମାନେ ଦେଖାଯାଏ କି କେତେ ଜୋରସେ ଚତା ବ୍ୟାଟିଂ କରୁଛି ସେ ବୋଲିଂ କରୁଛି ହେଲା ଭାଇ କେଡେ ଯୋରସେ ପକେଇ କିରେ ଭାଇ ଚିତର ମାନେ ଯୋଉ ୱକେଟ ଟା ନା ପୁରା ବଙ୍କା ହେଇଯାଇଛି ଆ କଥିରେ ମିଡଷ୍ଟ ପୁଣି ପୁରା ବଙ୍କା ହେଇଯାଇଛି।
ଓ ଚିତ୍ତ କିଏ?
ହଁ ଚିତ୍ ବା ଆରେ ସେ ବ୍ୟାଟିଂ କରିୁଥିଲା ତାକୁ ଦେଖାଗଲାଣିି ଅନ୍ଧାର ହେଇଗଲେ ନା ଇଏ ବହୁତ ଜୋରରେ ବଲ ଚିତକୁ ଚିହ୍ନନୁ? ଗୋଲା ଫୁଲ
ଓହୋହୋ ହଁ ହଁ ହ। ସିଏ ଆସିଥିଲେ ଆଜି ମଜା ଆସୁଛନ୍ତି ଘରେ
ଶୁଣ ବ୍ୟାଟିଂ କରୁଥିଲା ହେଲା ଇଏ ଯେତେ ଜୋର ସେ ବଲ୍ ପିଲଲା ତାକୁ ଦେଖାଯ ଯାଉନି ବ୍ୟାଟ ବୁଲିଲା ଭ ପୁରା ମଝି ଷ୍ଟମ୍ ପୁର ଭାଙ୍ଗିାଇଥାନ୍ତା ପୁର ବେଣ୍ଡ ହେଇଗଲା।
ହୁଁ ହୁଁ ହୁଁ ଓହୋ ଆ ତାହ ପୁରା ପକେଇଛି ଦେଢ଼ଶହରେ ଆଉ
ହଁ ବା ପୁରା ଜୋରେ ଆରେ ସିଏ ତାର ଖାଲି ୱାଇଡି ନ ଭଲ ପଡିଲା ସିଏ ଅଶ୍ୱଵିନୀ ତାକୁ ଟିକେ ଟିହାଇ ଦେଲା ହେଲା ହଁ ହଁ ସୁୁନି ତା ଗୋଟେ ଟିହା ହେଇ ଦେଲା ଆକ୍ଚୁଲି ସିଏ ଆମ କଲେଜରେ ପଢେମଠୁ ସିନିୟର ମାନେଥାର୍ଡ ୟର ଓଡ଼ିଆରେ
ଆଚ୍ଛା ତମଠୁ କାଳିଆ ବେଶୀ ବଡ ହବନି?
କାଳିଆ ମୋ ଠାରୁ ବର୍ଷେ ବଡ।
ହଁ?
ହଁ ମୋର ସେକେଣ୍ଡ ଇୟର ହେଲା ତାର ଥାର୍ଡ ଇୟର ବା।
ସେ ତ କୋଡିଏ ପଚିଶ ବର୍ଷ ପ ଲାଗ ଦେଖାାଯାଉଛି।
ସେ ସେମିତି ଦେଖା ହାଉଛି ନା କଥାବାର୍ତ୍ତା ଜଣାବନି
ଥର ତର ତ ପୁରା ମାନେ କଣ କହିବି ଆଉ ସେ ୱାର୍ ଟା ସେ ଗୋଟେ ୱାାର୍ ଟା ଅଛି ମୁଣ୍ଡରେ ଯେ କହିହବନି
କୋଉ ଆଡକହିଲୁ?
ଏ ଯୋଉ ଶିକ୍ସ କ ଓଡିଆରେ ଯାହା କୁହନ୍ତି?
ହ ହୋ ହୋ ହୋ ଛାଡ। ଆକ୍ଚୁଆଲି ସିଏୁଁ ମତେ ଦେଖିଛି ଆଜି କଣ କଲେଜରେ କହିଲା ମତେ ଦେଖିଛି
ହୁଁ।
ହେ କେନ୍ତୁ ମୁଁ କହିରେ ଦେଖିଥିଲଥିଲ ଯଦି ଡାକିଲୁନି ନା ଦେଖିଲି ଡାକିଲିନି ଇଚ୍ଛା ହେଲାନି ତାର ଗଲା ସେ ତାର ଗୋଟେ ଚଲେଇଛି ତାର
ହଁ ଆଉ ଆଜି କାଦିର ଭାଇ ଆସିଥିଲେ?
କାଦିର?
କାଦିର ଭାଇ।
କଦିର କୁଆେଡ ଆସିବ।
ଆଚ୍ଛା ରିନିଟ୍ର ରେଜଲ୍ଟ ଆସିଲାଣି?
ଜଣ ମୁଁ ଜାଣିନି ମୁଁ ଦେଖିିନହିଁ କି ତା ବିଷୟରେ ମୋର ସେ ଜାଣ ନାହିଁ ମୁଁ ଯଦି ଦବାର ଥାନ୍ତା ଯଦି ମୋର ମୋର ଯଦି ନିଟ ବେରିକା କିଛି ଦବାରଥାନ୍ତା ତାହେଲେ ମୁଁ ଦେଖଥାନ୍ତି। ମୋର ନିଟ ବି ଦବାର ନାହିଁ ନା ସେଇଥିରୁ ମୁଁ ଦେଖିନ କିଛି।
ହଁ ହଁ ହଁ ବୁଝିଛି।
ହଁ ତମର ଟଠେ ଅଛି ମାନେ ନିଟ୍ କିଛି ଦବ କି ଆଗକୁ?
ନା ସେମିତି କିଛି ନାହିଁ ଯେ ଦେଖାଯାଉ କଣ
ଆଚ୍ଛା ଆଛା। ଓହୋ ଗୋଟେ ଭଲ ଇୟର ବଡସ ମୁଁ ମଗେଇଛି ଗୋଟେ କହିଲ ଗୋଟେ ଭଲ ବ୍ରାଣ୍ଡ।
ହୁଁ। ଆଉ ଖେଳା ଖେଳି ଆଜି ଯାଇନ?
ନା ବା ଟିକେ ଗାଡି ଚାବି ନେଇଥାନ୍ତି ବୋଉକୁ ଆଣିବାକୁ ଯାଇଥାନ୍ତି। ଏଇ ଯୋଉ ଦେଇ କଣ ଦବ ଆଣିଥାନ୍ତି। ହଁ ହାଲୋ।
ହଁ ଆଉ କଣ ଯାଉଛ ଅଙ୍କଲଙ୍କ ପାଖକୁ?
ହଁ ସେ ବୋଉ ଗୋଟେ କଣ ଦବ ଆଣିକି ଆସିଥାନ୍ତି ତୁ ରଖୁନୁ ମୁଁ ଆଉ ଟିକେ ଆସେଇଁ ନହେଲେ କ
ରହିଥା ଆଉ ଅଛି ବା ଆଉ କେତେ
କଣ ଦଉନୁ ଚାବି ଦଉନୁ କଣ ଟା କଣ ଟା। ସେ କଣ ଦବ ମୁଁ ଜାଣିନି କହିଲା ତୁ ଆସେ ମୁଁ ତୋ ହାତରେ ଦେବି ତୁ ମୁଁ ଘରେ ନେଇ ଥୋଇ ଗାଡିିକି ଆଣିକି ଆଉଚି ସାଙ୍ଗେ ସାଙ୍ଗେ। ହାଲୋ।
ହଁ।
ତମେ କୁଆଡେ ଯିବ ଆଣିକି ଆସିବ ତମେ ଦେଖିଚ ସେ ସେପଟ ପଟେ ଯିବାକୁ କହୁଚି ଏପଟ ପଟେ ଗଲେ ଦେଖିବେ ଲୋକ ସେପଟ ପଟେ ଯିବାକୁ କହୁଚି। ଆମର ଯୋଉ ସୁଶାନ୍ତି ବିହାର ପଟ ଦେଇକି ଯିବ ସେ ଆଣ୍ଟିଙ୍କ ଦୋକାନ ଟେ ଦେଖିଚ ତ? ନା ମୁଁ ଦେଖିନି ଆଉ ଦେଖିନ ପୁଣି କୁଆଡେ ଯିବ ତମେ କୁଆଡ଼େ ଯାଉଚ କୁଆଡେ? ହାଲୋ।
ହଁ ଆଉ ଅଙ୍କଲ କୁଆଡେ ଯାଉଚନ୍ତି?
କଣ ଛକକୁ ଯାଇ କଣ ଆଉଚନ୍ତି ଶୀଘ୍ର ଆଣ ସିଏ ଯିବ ପୁଣି କାମକୁ ଯିବ। ହାଲୋ ରହିତା ହାଁ ମୁଁ ରହିଲି ଆଁ।
ହଁ ହଁ ହଉ ହଉ ହଉ।